ହାଏ।
ହଁ ହାଲୋ ମ୍ୟାଡ଼ାମ୍ ନମସ୍କାର।
ହଁ ନମସ୍କାର।
ହଁ କୁହ କଣ କରୁଥିଲେ?
ଆଉ ଭଲ ଅଛନ୍ତି?
ହଁ ଭଲ ଅଛି ଆପଣ କଣ କରୁଛନ୍ତି?
ହଁ ମୁଁ ଏଇ ବସିଥିଲି ଉପରେ ଲୁଗା ଶୁଖେଇକି ଆସିଲି, ବସିଛି ଆଉ।
ଆଚ୍ଛା।
ହୁଁ।
ମ୍ୟାଡ଼ାମ ବୁଲାବୁଲି ପାଇଁ କୁଆଡେ ଆପଣ ଯାଇନାହାନ୍ତି ଆଉ?
ନା, ମୁଁ କାଲି ତ ଯାଇଥିଲି ହସ୍ପିଟାଲ ଆଜି ତ କୁଆଡେ ଯାଏନି, କିଛି ପ୍ଲାନିଂ ହିଁ ନାହିଁ ଆମର। ଖରା ହଉଛି ଟିକେ ବର୍ଷା ହେଲେ, ଦେଖିବା ଆଉ ତା ପରେ ପରେ କୁଆଡେ ଯିବା ଆଉ।
ଆପଣ ଯଦି ଭୁବନେଶ୍ୱରରେ ରହୁଛନ୍ତି, ଭୁବନେଶ୍ୱରରେ ତ ବହୁତ କିଛି ଜାଗା ଅଛି ବୁଲିବା ପାଇଁ। କିଛି ନହେଲେ ଆପଣ ବଡ଼ ପାର୍କ ଯାଇକି ବୁଲିକି ପଳେଇ ଆସିବେ ବି।
ପାର୍କ କେତେ ବୁଲିବୁ, ପାର୍କ ବୁଲି ବୁଲି ବିରକ୍ତ ଲାଗିଲାଣି।
ଆପଣ ରହି ରହି ଆପଣଙ୍କୁ ବିରକ୍ତ ଲାଗିଲଣି, କିନ୍ତୁ ଆମେ ଖୋଜଛୁ ଆମେ କେମିତି ଯିବୁି ଟିକେ ବୁଲାବୁଲି କରିକି ଆସିବା ପାଇଁ।
ଆଚ୍ଛା, ଆପଣ ଏଠି ରହୁନାହାନ୍ତି କି?
ନାଇଁ ମୁଁ ତ ମୁଁ ତ ଛାଡ ରହୁଛି କଟକରେ, ମୁଁ ସେଥିପାଇଁ ଆକଚ୍ବାଲି ଯାଇନି ତ ଜାଣିନି ଆଉ।
ହଁ ହଁ, କଟକରେ ବି ତ ବହୁତ ଜାଗା ଅଛି କଣ ଗୋଟେ ନମ ନଦୀ ଅଛି?
କିନ୍ତୁ ମୁଁ ବେସି କଟକ ରହୁନି କଣ କହିଲେ ଯିବା ଆସିବା କରୁଛି, ମୁଁ ଅଲଗା ଯାଗା ବି ଯାଉଛି ନା ମୁଁ ତ ସେ ସେପାରେଟ୍ ରହୁନି ସେଇଠି।
ହଁ, ମତେ ଏ ଡ଼୍ୟାମ୍ ଜାଗା ଟା ଭଲ ଲାଗେ। ମତେ କଟକରେ ଡାମ ଭଲ ଲାଗେ ପୁରା ବଢିଆ ପବନ ଆସେ। ହୁଁ ଥରେ ଯାଇଥିଲା ଆମେ ପୁରା ଘଣ୍ଟେ ଘଣ୍ଟା ରହିଥିଲୁ ପୁରା।
ଆଚ୍ଛା ମୁଁ କହିଲି ଆପଣଙ୍କର ସେଠି କିଛି ମନ୍ଦିର ମାନେ ପାଖରେ ଘର ପାଖରେ କିଛି ମନ୍ଦିର ତ ଥିବ।?
ବହୁତ ସାରା ମନ୍ଦିର ଅଛି।
ଆଚ୍ଛା ଆପଣ କୋଉ ଆପଣ କୋଉ ଠାକୁରଙ୍କୁ ବେଶୀ ମାନନ୍ତି ମାନେ କୋଉ ମାନେ ଦେବତାମାନଙ୍କୁ ମାନେ ଦେବୀ ଦେବତା କୋଉମାନେ ମାନନ୍ତି ବେଶୀ?
ମୁଁ ଆମ ଘର ଇଷ୍ଟ ମଙ୍ଗଳ ମା ମୁଁ ତାଙ୍କୁ ହିଁ ବେଶୀ ମାନେ।
ମଙ୍ଗଳା।
ହଁ।
ମୁଁ ବି ଆକ୍ଚୁଆଲି ମାନେ।
ହୁଁ ହୁଁ।
ମଙ୍ଗଳା ଶିବ ଆଉ ଶ୍ରୀକୃଷ୍ଣ ମୁଁ ଆକ୍ଚୁଆଲି ବହୁତ ମାନେ।
ହଁ ସେମାନଙ୍କୁ ସବୁ ଠାକୁର ସେମ୍ କିନ୍ତୁ ଆମ ଘରେ ତ ସିଏ ନା ତ ତାଙ୍କ ବି ସେ ମାନେ ଆଁ
ହଁ ଆଚ୍ଛା।
ହୁଁ ଆମର ବହୁତ ସାରା ମାନେ ପୂଜା ବି ହୁଏ ମଙ୍ଗଳା ମାଆଙ୍କର। ଆଉ ଏମିତି ଗାଁରେ ବି ଠାକୁର ଆସୁଛନ୍ତି ଦେହରେ ଦେହକୁ। ସେ ଜଣଙ୍କର କଣ ବି ଆମର ଲାଇରେ ପ୍ରୋବ୍ଲେମ ହେଲେ ତା କୁ ଯାଇକି ପଚାରୁଚି ମାନେ କୁହନ୍ତୁ ସଲୁସନ୍।
ପ୍ରାୟତଃ ମାନେ ଆପଣ ଥରେ ପଚାରିଥିବେ ବୋଧେ ଆଗରୁ?
ନାଁ ମୁଁ ପଚାରିନି। ମୋ ପ୍ୟାରେଣ୍ଟ ଯାଆନ୍ତି ମାନେ ଗାଁ କୁ କଣ ପଚାରନ୍ତି କଣ ମାନେ କଣ କଲେ ହବ ଏଇଟା ପ୍ରୋବ୍ଲେମ ଅଛି ଆମର।
ଆକ୍ଚୁଆଲି ଠାକୁର ଆକ୍ଚୁଆଲି ଆସନ୍ତି ସେଇଟା କଣ ସତରେ ଏମିତି ଆସନ୍ତି? ମୁଁ ଆକ୍ଚୁଆଲି ଶୁଣିଛି। କିନ୍ତୁ ମୁଁ ଏତେ ମ କଣ କିଲ ସେ ବିଷୟରେ ଜାଣିନି ଆକ୍ଚୁଆଲି କଣ ସତରେ ମାନ ଠାକୁର ଯେଉଁ କୁହନ୍ତି କି ନାହିଁ ଆଉ ଯାହା ପଚାରିଲେ କହିଦିଅନ୍ତି ସେଥିରେ କଣ ଆସନ୍ତି।
ହଁ ଆମ ମୁଁ ବି ଅକ୍ଚଲି ବିଲିଭି କରୁନଥିଲି ବାକି ମୁଁ ମମି ଯାଇଥିଲେ ତାଙ୍କ ଘରକୁ। ମାନେ ସେ ମୁହଁ ଦେଖି କହିଦେଲେ ତୋର କଣ ଲାଇଫ ରେ ଚାଲିଛି। କଣ ତ ମାନେ କଣ ଗୋଟେ କ ମାନେ ଅଛି ଲାଇଫ ରେ ଯୋଉଟା କି ତତେ ଏ ଜିନିଷ କରିବାକୁ ଦଉନି। କଣ କଲେ ସେଠି ଠିକ୍ ହବ ମାନେ ସିଏ ନିଜେ ହିଁ କହିଛନ୍ତି ଆମେ କିଛି ପ୍ରୋବ୍ଲେମ କହୁନୁ।
ଓହୋ କଣ ପ୍ରୋବ୍ଲେମ ଏଇମିତି ଥିଲା ବୋଧେ ଘରର।
ହଁ ସେମିତି ଗୋଟେ ଥିଲା ଆଗରୁ ପ୍ରୋବ୍ଲେମ ଆଉ ଏବେ ତ ସେ କେମିତି କୁହନ୍ତି ମୁଁ ସେ ଆସର୍ଚ୍ୟ ହୁଏ।
ସେଇ ତ ସେଇଟା ମେନ୍ କେମିତି ଜାଣି ଦିଅନ୍ତି ସେଇଟାକୁ ନେଇକି କେମତି ମତେ ବି ମୁଁ ଜାଣିଛି କେମତି। ଏମ ଲାଗନ୍ତି ଯେଉଁଟା ମାନେ ଥାଏ ଗୋଟେ ମନରେ ସେମାନେ ସେଇଟା ମାନେ ସେ କହିଦିଅନ୍ତି ଯେ ନାଇଁ ଏମିତି ହେଇଚି ସେମିତି ହେଇଚି। ମୁଁ ସେଇଟା ଆକ୍ଚୁଆଲି ବିଲିଭ୍ କରେ କିନ୍ତୁ ମୁଁ କୁହେ କି ଆକ୍ଚୁଆଲି କଣ ସତରେ ଏମିତି ହୁଏ। ମୁଁ ସେଇଟା ଜାଣିନି।
ହଁ ଆମର ମାନେ ଗଞ୍ଜାମରେ ଠାକୁରାଣୀ ଯାତ୍ରା ହୁଏ ସେଇଠି ଦେଖ ଦେଖିବ ମାନେ ତମ ଆଳତି ଟାଇମ ରେ ଯେମିତି ମାନେ ଗୋଟେ ଝିଅ ଭିତରେ ଭୂତ ପଶିବ ହିଁ ଆସିବ। ମାନେ ସେମାନେ ଅବିବାହିତ ହେବା ଦରକାର ବିବାହିତ ସ୍ତ୍ରୀ ଲୋକ ମାନଙ୍କୁ ଆସେନି। ତ ସେଇ ଉଠିକି ପୁରା ମୁଣ୍ଡ ଚୁଟି ମାନେ ବୁଲି ବୁଲିି ଡ୍ୟାନ୍ସ କରିବ।
ହଁ ହଁ।
ସେଇ ଜିନିଷ ଟା ବହୁତ ମାତ୍ରାରେ ଲାଗେ। କେବେ ଯିବ ଗଞ୍ଜାମର ଦଣ୍ଡନାନ ଦେଖିବା ପାଇଁ ମାନେ ବହୁତ ଗୋଟେ ଜିନିଷ ଗୋଟେ ଆଖି ଭରିଦିଏ ଏତେ ବଢିଆ ବଢିଆ ଜିନିଷ ହୁଏ ଏଇଠି ଯୋଉ ଜିନିଷ ଦେଖିବାକୁ ମିଳେନି ସେଇଠି ସବୁ ମିଳେ।
ଆଚ୍ଛା।
ଉଁ କି ସେଥିପାଇଁ ମୁଁ। ସବୁବେଳେ କଣ ନା କଣ ଠାକୁରାଣୀ ଦେଇ ଟାଇମରେ ବ ଯାଏ ଗଞ୍ଜାମ ହୁଁ ହୁଁ।
ହଁ ଆପଣ ତ ଗଞ୍ଜାମ ଆପଣଙ୍କ ଘର କହୁଥିଲେ ଯେଉଁ ଗାଁ ନା କଣ।
ହଁ ଗାଁ।
ତ୍ ଆପଣ ଯାଆନ୍ତି ସବୁବେଳେ ନା।
ହଁ ମାନେ ଯାତ୍ରା ଟାଇମ ରେ ଯାଏ। ମୁଁ ଜେଜେବାପା ଘରେ ଚାରି ବର୍ଷ କୁଥରେ ଯାତ୍ରା ହୁଏ ଆଉ ମୋ ଆଈ ଘରେ ଦି ବର୍ଷକୁ ଥରେ ଯାତ୍ରା ହୁଏ।
ଓହୋ।
ହୁଁ ଆପଣଙ୍କ ଗାଁରେ କଣ ଯାତ୍ରା ହୁଏ?
ଆମର ଆକ୍ଚୁଆଲି ଗଣେଶ ପୂଜା ହୁଏ ଆଉ ଏ କଣ କହିଲେ ଏ ଯେଉ ମାନେ ପଣା ସଂକ୍ରାନ୍ତି ସେଟା ଗୋଟେ ଯାତ୍ରା ହୁଏ। ଏମିତି ନର୍ମାଲ ହୁଏ ଆଉ ହଁ। ଯେଉଁ ରାଧାକୃଷ୍ଣ ମନ୍ଦିର ଆକ୍ଚୁଲି ଆମ ଘର ଆଗରେ ତ ସେଇଟା ଗୋ ଟେ ତାଙ୍କର ହୁଏକି କଣ କହିଲେ ଘର ଆଗରେ ମାନେ ଯେଉ ଦୋଳ ପୂର୍ଣ୍ଣିମା ହେଲା କି କି ଶ୍ରୀକୃଷ୍ଣଙ୍କର ଜୋଉ ଦୋଳ ମାନେ ଦୋଳପୂର୍ଣ୍ଣିମା ଟା ସେଟା ଯୋଉ ପାଳନ୍ତି। ସେଇଟା ହୁଏ।
ହୁଁ।
ଆଉ ତ ଏମିତି ଗାଁରେ ତ ଶିବ ଠାକୁର ଅଛନ୍ତି ନର୍ମାଲି ପୂଜା ହୁଅନ୍ତି ସୋମବାର କୁ ସୋମବାରେ ମୁଁ ମାଘ ସୋମବାର କରେ ତ ମୁଁ ବି ଯାଏ। ଆଉ ଜାଗର ଫାଗର ତ ସେଇଠି ସବୁ ପାଳନ କରାଯାଏ। ବେଶି କିଛି ଆମର ହୁଏନି ମ ଆମ ଗାଁରେ ଏତେ କିଛି ନାହିଁ। ନର୍ମାଲି
ସେ ଗାଁ ଟା ଟାଉନ୍ ହେଇଥିବ ଆଉ।
ହେଁ, ହେଁ।
ହେ, ହେ, ହେ।
ଆଉ କଣ କହୁଛନ୍ତି କୁହନ୍ତୁ। ଆଉ ଏପଣ ଆପଣଙ୍କ ମମି ରୋଷେଇ କରିସାରଲେଣି?
ଆଉ କଣ ଖାଇ ସାରିଲେଣି?
ନାଇଁ ମୁଁ ତ କିଛି ଖାଇନି, ମୁଁ ପା ସେଇ ବ୍ରସ୍ କରିକି ଆକ୍ଚୁଲି ବସିଛି କିଛି ଖାଇନି। ଟିକେ ଏଇନା ଦୌଡିବି ତାପରେ ଏ ଯୋଉ ଆକ୍ଚୁଲି ରନିଂ ମେସିନ୍ ରେ ଟିକେ ଚାଲିବି। ତାପରେ ଯାଇକି କଣ ଟିକିଏ ଦେଖିକି ଖାଇବି ଆଉ।
କୋଉଠି ବାହାରେ ଦୌଡ଼ିବେ?
ନାଇ ଘରେ।
ଟ୍ରେଡମିଲ୍ ଅଛି କି?
ଉଁ, ହୁଁ।
ଓହୋ।
ନା ଏଟା ମାମୁଁ ଘର ନା ତାଙ୍କର ଆଣିକି ଏକ୍ଚୁଲି ରଖିଦେଇଛନ୍ତି ତ ସେଥିପାଇଁ।
ବଢିଆ ଆଉ।
ଆମର କିନ୍ତୁ ଘରେ ସେଠି କିଛି ନାହିଁ ନା, ମୁଁ ଆଉ କାଲି ମୁଁ ଆକ୍ଚୁଲି ଆସିକି ଏଗାର ଦିନ ହେଲା ରହିଲିଣି। ମୁଁ ସେଦିନଠୁ କିଛି ବି ଏକ୍ସସାଇଜ୍ ନ କରିକି ମୁଁ ଏଇ ଚା- ତିନି ଚାରି ଦିନ ହେଲା ଟ୍ରାଏ କରୁଚି ତଥାପି ମୁଁ କାଲି ପରଦିନ କରିନି ତା ପରଦିନ କରିଥିଲି। ତାପରେ କାଲି କରିଥିଲି ସକାଳ ଚାଟା ବେଳେ ଦି ଟାଇମ୍ କରିଥିଲି। ଆଜି କରିବି, କାଲି ମୁଁ ପୁଣି ପଳେଇବି, ଆଉ ସେଠିକି ଗଲେ ଆଉ କିଛି ମୁଁ କରିପାରିବିନି। ସେଠି ଗଲେ ଖାଲି ଘରେ ବସ ଖାଅ ପିଇ ଆଉ କିଛି ଆଉ ଏକ୍ସସାଇଜ୍ କଲେ ବି ତ ଆଉ ଇଚ୍ଛା ହବନି କରିବା ପାଇଁ, ଏଠି ମେସିନ୍ ଅଛି ବୋଲି ଟିକେ ଇଚ୍ଛା ହଉଛି ନାଇଁ କରିଦେବି, କିନ୍ତୁ ହେଟି ଆଉ ଟୋଟ ଟାଲି ଇଚ୍ଛା ହବନି, ଖାଲି ଖାଇଦିଅ ବସ ପଡ଼, ଫୋନ୍ ଧର ଏଇଟା ସବୁ।
ଆମର ଲୁହା ବାଲା ଟ୍ରେଡମିଲ୍ ଅଛି ପା ମାନେ ପାର୍କ ରେ। ସେ ଯୋଉ ଦେଖିଛନ୍ତି ନା କଣ ଏମିତି ଏମିତି ପରା?
ହଁ, ହଁ, ହଁ ଥାଇ ତ ଗୋଟେ। ଆପଣ ଯାଇ କରୁଚନ୍ତି?
ହଁ ମୁଁ ବେଳେ ବେଳେ କରେ ଟ୍ରାଏ, ଆଉ କଣ କରିବି, ମୁଁ ଚାଲେ, ସେଇଟା ମମି ମମି ମୋତେ କୁହନ୍ତି ଆ ସେଇଟା କରିବୁ ତାପରେ ଯିବୁ, ସେଇଟା କରିମି। ଆଉ ଯୋଉ ଉଠାନ୍ତି ସେଇଟା ବାଲା ବି ଅଛି ସେଇଟା ବି କରିକି ଯାଏ ଆଉ। ଆଉ ଯୋଉ ଗୋଟେ ଦେଖିଚନ୍ତି ତଳେ ଗୋଟେ ଚକ୍ର ଟାଇପ୍ ର ଥାଏ ଏଇ ଯୋଉ ଗୋଡ ରଖିକି ବୁଲନ୍ତି?
ହଁ, ହଁ, ହଁ।
ସେଇଟାକୁ ଟିକେ ବୁଲଲେ ଆଉ ସେଇଟା ଟିକେ ରିଲାକ୍ସ ଲାଗେ।
ହଁ ମୁଁ କହିଲି ଆପଣ ଯାହଉ ଯାଇକି ପାର୍କ ଯାଇକି ଏତେ ଏକ୍ସସାଇଜ୍ କରିକି ଯାହଉ ଦେହ ଫିଟ୍ ରଖୁଛନ୍ତି। ମୁଁ ତ ସେତିକି ଆମର ସୁବିଧା ଏକ୍ଚୁଲି ନାହିଁ ଏଠି।
ଓ ସେଇଠି ପାର୍କ ନାଇଁ କି?
ନା ନା ମୁଁ ଏକ୍ଚୁଲି ତାପରେ ସେଠୁ ଆସି ପୁଣି ଢେଙ୍କାନାଳରେ ରହିଗଲିଣି ଏବେ। ଆମର ଆକ୍ଚୁଲି ସିପ୍ଟ ହେଇଗଲେ ଢେଙ୍କାନାଳରେ ତ ଏଠି ଯୋଉ ରହୁଛୁ ଏଟା ଟିକେ ଗାଉଁଲ ଟାଇପ୍ ର ନା ଏଠି କିଛି ଏତେ ନାହିଁ। ବହୁତ ଦୂର ଯିବାକୁ ପଡ଼ିବ ତ ଏରା କିଏ ଯାଉଚି ସକାଳୁ ଇଏ କରିକି ସିଏ କରିକି ତ ମୁଁ ଯାଇପାରୁନି। ମୁଁ ଢେଙ୍କାନାଳ ‌‌ରେ ରହିଯାଇଛି।
କିଏ ଯିବ ସେଇଠି, ଆମର ତ ଏଇଠି
କିଛି ମିଳୁନି ବୁଲିବା ପାଇଁ ବି ଏମିତି କିଛି ନାହିଁ ନର୍ମ
ହଁ ଆମର ତ ମାନେ ପଡିଆ ଭାଙ୍ଗିକି ସବୁ ପାର୍କ କରି ସାଇଲେଣି ଏଇଠି ପୁରା। ପିଲା ଆଉ ଖେଳି ପାରୁ ନାହାନ୍ତି କ୍ରିକେଟ।
ସେଇପା ଏଇଟା ବହୁତ ମାନେ ବାହାରେ ରହିଲେ ମାନେ ତମେ ଏଇ ଯୋଉ ଗାଉଁଲି ଫାଉଁଲି ଏରିଆରେ ଯଦି ରହିଗଲ ନା କିଛି ଜାଣିପାରିବନି।
ହଁ।
ତ ମୁଁ ସେମିତି ଆଉ ଆସିକି ରହିଯାଇଛି ତ କୁଆଡେ ଯାଇପାରୁନି କିଛି ନାହିଁ ଏମିତି ସବୁ ଚାଲିଛି ଆଉ
ହୁଁ ଉଁ।
ଆଉ କଣ ରୋଷେ ସେଇ ଭିଭରେ ଆପଣ କରୁଛନ୍ତି ନା ଆପଣଙ୍କ ମମି କରୁଛନ୍ତି।
ମୁଁ ବେଳେ ବେଳେ ବ୍ରେକଫାଷ୍ଟ କରେ ବାକି ମମି ତ ଖରାବେେଳେ ରାନ୍ଧନ୍ତି। ଖରା ବେଳେ ରାନ୍ଧିବା ମୁଁ ଏତେ କରିପାରିବିନି ଏତେ ମୁଁ ସଂସ୍କାରି ନୁହଁ।
ହୁଁ ହୁଁ।
କିଏ ରାନ୍ଧିବ ସବୁବେଳେ ଖରା ବେଳେ ସକାଳେ ଆପଣ ରାନ୍ଧନ୍ତି।
ମୁଁ ହେମିତି ମୋର ଇଚ୍ଛା ହେଲେ ନହେଲେ ସେମିତି ମୁଁ ବି ନୁହଁ ମୁଁ କରିପାରିନି ଆକ୍ଚୁଆଲି। ଇଛା ହବ ତ ମୁଁ ବନେଇବି ନହଲେ ନାଇଁ ମୋ ଧର ମୁଡ ହେଲେ କଣେଟେ ଖାଇବା ପାଇଁ ତ ବନେଇବି। ମାନେ କିଏ ଗୋଟେ ଗେଷ୍ଟ ଆସିଥିଲେ ମୁଁ ମନ କରିକି ମାନେ ନିଜେ ନିଜେ ଯାଇକି ମୋତେ କହିବାକୁ ପଡ଼ିବନି ହଁ ମୁଁ କରିଦେବି କିନ୍ତୁ ସେମିତି ଖାଲି ଟାଇମରେ ମୁଁ ଆକ୍ଚୂଆଲି କିଛି କରିପାରେନି।
ହୁଁ ଆମ ଘରେ କଣ ସ୍ପେଶାଲ ଜିନିଷ ହେଲା ଯେମିତି ବିରିୟାନୀ। କି କଣ ହଁ ମାନେ ସେମିତି କଣ ସ୍ପେଶାଆଲ ଜିନିଷ ହେଲେ ମୁଁ ମୋ ମମିକୁ ହେଲ୍ପ କରେ ଆଉ ନହେଲେ ଚିଡିଚିଡି ହୁଅନ୍ତି ମୁଁ ଏତ୍ ଏତେ ରାନ୍ଧୁଛି ତମ ପାଇଁ ଇଏ ନୂଆ ନୂଆ ଡିସ କରୁଚି ତୁମେ ମୋର ଆସିକି ହେଲ୍ପ କରିବନି।
ଆପଣ ନିଜେ ମାନେ ବିରିୟାନୀ ଶିଖିଛନ୍ତି?
ହଁ ନାଇଁ ମୁଁ ଏମିତି ଭାତ ଗରମ କରିଦିଏ। ନହେଲେ ଆଳୁ ଫାଳୁ କାଟିଦିଏ ଆଉ ଚିକ କିନ୍ତୁ ମୋ ଦ୍ୱାରା ଧୋଇ ହବନି ହଁ ହଁ ହଁ ବା।
ଆପଣ ପ୍ରାୟତଃ ତ -ତ ମତେ ବର୍ଷକୁ ମୁଁ କହିଲି ଆପଣଙ୍କର ବୋଧେ ଡେଲି ସପ୍ତାହକୁ ଯାହା ହେଲେ ବି ରବିବାରେ ଥରେ ହିଁ ହଉଛି।
ନା -ନା -ନା -ନା ମାନେ ମ ବର୍ଷକୁ ଏମିତି ଚାରି ପାଞ୍ଚ ଥର ହୁଏ ଆମର। ମୋ ବାର୍ଡେ କୁ ଭାଇ ବାର୍ଡେ କୁ ନହେଲେ ରଜ ଟାଇମ ରେ ଆଉ ନିୟୁ ଇଅର ଟାଇମରେ। ଏଇ ଟାଇମରେ ଆମର ହବ।
ଓ ହୋ।
ହୁଁ।
ଭଲ କଥା। ଯା ହଉ ଆପଣ ଖାଇବା କୁ ଟିକେ ପାଉଛନ୍ତି ବିରିୟାନୀ ବନେଇକି ଆମେ ତ ଏଇ ମାମୁଁ ଘରେ ଥରେ ବନେଇ ମୁଁ ଯେବେ ଆସିଥିଲି ତା ପରଦିନ ଆମର ଆକ୍ଚୁଆଲି ବିରିୟାନୀ ଏଠି ବନେଇକି ଖାଇଥିଲୁ ଆମେ। ମତେ ବି ବନେଇ ଆସଛି କିନ୍ତୁ ମୁଁ ଏତେ ବନେଇବା ପାଇଁ ମୋର ଇଚ୍ଛା ହଉନି ଆକଚୁଆଲି ଇଚ୍ଛା ହିଁ ହଉନି ବନେଇବା ପାଇଁ ନହେଲେ
ଏତେ ଏବେ ଏବେ ଅନ୍ଦରକା ସେର ମର ଗୟା।
ହୁଁ। ହଁ। ହଉ ମ୍ୟାଡ଼ାମ ଆଉ ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ଭଲ ଲାଗିଲା। ଆପଣ ବିରିୟାନୀ ବିଷୟରେ କହିଲେ ଆପଣଙ୍କର ଭଲ କରନ୍ତି ଠାକୁରଙ୍କ ବିଷୟରେ କହିଲେ କି ଠାକୁରଙ୍କୁ ମାନନ୍ତି ତ ଭଲ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକି ଥ୍ୟାଙ୍କ ୟୁ ମ୍ୟାଡ଼ାମ୍।
ହଁ ହଉ ବାଏ
ହଁ।